ଆ ତାଙ୍କଠୁ ଦୂରେଇ ଆସେ ଗପୁଛନ୍ତି ବସିକି ଦୂରକୁ ଦୂରକୁ ଗଲେ ଚିଲଉଛନ୍ତି ଏରା ତାଙ୍କ କଥା ରା ଶୁଭା ଯାଉଛି ବହୁତ ବହୁତ ଇଏରେ। ହଁ ଟିକେ ମୁତ୍ରା କୁ ମୁଁ ମୁତ୍ରକୁ ବାହାର କରୁଛି ନିଷ୍କାସ ମୂତ୍ରକୁ ଆମ ପେଟରୁ ନିଷ୍କାସନ କରୁଛୁ ଟିକେ ଆଉ।
ଭଲ ପେଟ ପରିଷ୍କାର ରହିବ ଦେହ ସୁସ୍ଥ ରହିବ। ଧାଇଁ ଦୌଡ଼ି କି ମରିବୁ।
ପେଟରେ ଟିକେ ହଜମ ଆଉ ନିଷ୍କାସନ ପକ୍ରିୟା ଟା ଯଦି ଭଲ ରହିବ ତାଲେ ତମ ଦେହ ସୁସ୍ଥ ରହିବାର ଅଧିକ ସମ୍ଭାବନା ଅଛି।
। ଆଉ ତୁ କଣ ଭାବୁଚୁ ତୋ ପରିସ୍ରା ରା ଆଉ ତୋ ମଳ ରାକ ପେଟରେ ଜାମ୍ କରି ରଖୁଥାନ୍ତୁ କି?
ତାହାଲେ ଯାକି ଯାକି ଥାପି ଥାପି ରଖିଥାନ୍ତି ହେଲା ଭବିଷ୍ୟତ ଖାଲି ଭବିଷ୍ୟତରେ କାମରେ ଆସିବ ସେଇଟା ବୋଧେ।
ଆ ହିଆଡ଼େ ହିଆଡେ କୁଆଡେ ଯାଉଚୁ ବୃଷ୍ଟିପାତ ହଉଚି ଯେ ତୋ ବର୍ଷା ପାଣି ରେ ଭସେଇ ନବ ପଳେଆ।
ମତେ ଲାଗୁଚି ଆମର ସେ ଯୋଉ ସହରଟା ଅଛି ପାଖରେ ସେଠାରେ ବୃଷ୍ଟିପାତ ଆରମ୍ଭ ହେଇଗଲାଣି।
ଆରେ ଆମର ଯଉ ଶହର ଟା ପାଖରେ ଅଛି ସେଠି ବୃଷ୍ଟିପାତ ଆରମ୍ଭ ହେଇଗଲାଣି।
ହଁ ହଁ ଏଇ ଚାଲରେ।
ଚାଲ ଘରକୁ ପଳେଇ ଆସିବା ନୁହଁ ଘରକୁ ପଳେଇ ଚାଲ।
ହଁ ବେ।
ବାଇସୋ।
ପାଗଳ।
ଆରେ ଏଇଟା ପାଖରେ ଚିଡଉ ଚେଲଉଚ କଣ?
ହଁ ଆ ଭଲସେ କଥା ହ ଭଲସେ କଥା ହ ତାପରେ ଆରେ ଦେଖ ନଥିଲା ବୃଷ୍ଟିବାତ ଆରମ୍ଭ ହେଲାଣି।
ଚାଲ ଜଲ୍ଦୀ ଚାଲ।
ବେଗି ଚାଲ ବର୍ଷା ନହେଲେ ମାଡି ଆସିବ ଯଦି ଝିପି ଝିପି ମଝି ବର୍ଷା ର ସବୁ ତ ଭିଜିକି ପୁରା ପୁରୀ ଉଦା ହେଇଯିବା ଆଉ ତାପରେ ଥଣ୍ଡା ଜର କାଶ ଇତ୍ୟାଦି ଆ ଯୋଉ ରୋଗ ସବୁ ମାଡି ବସିବାର ସମ୍ଭାବନା ଅଛି।
ଏଇ ଜର ଜର ହେଲେ ଚିନ୍ତା କରନି ମହୁ ଜାଣିଥିବୁ ମହୁ ଆଣିବୁ
ହୁଁ ମୁଁ ଜାଣିଚି ମହୁ ଆଉ ତୁଳ ତୁଳସୀ ପତ୍ର ତାକୁ ବାଟିକି ଆଉ ପି ପିଇ ଦବୁ ତାପରେ ପୁରାପୁରି ଭଲ ହେଇଯିବ ଆଉ ଗୋଟେ ଗ ଆଉ ଗୋଟ ଅଛି ତୁଳସୀ କୁ ଆଉ ଅଦା ଆଉ ତୁଳସୀ ପତ୍ର ଅଦା ତାପରେ ଏନ୍ତି କଣ ମହୁ ଏରା ମିଶେଇକି ଗୋଟେ ଚାହା ଟାଇପ୍ ର କରିକି ଅଛି ଗୋଟେ ସିଷ ରେସିପି ହେଇର ଏଇଟା ଏଇଟା ପିଇଦେଲେ ତାପରେ ସେଇଟା ମାନେ ଭଲ ହେଇଯିବ ପୁରା
ଏଇଟା ଏଇଟା ପି ଦେଲେ ହେଁ ହେଁ। ଏଇଟା ବି ଦବ ଆଉ।
ଆରେ ଫିପ୍ଟି ଫିପ୍ଟି ପଇସା ମିଳିବ ହେଲା ଏଇଭଳିଆ ତୋର ପଚାଶ ମୋର ପଚାଶ ତୋର ପଚାଶ ମୋର ପଚାଶ।
ମୁଁ କହିଲି ଏଇ ଯୋଉ ବର୍ଷା ହଉଚି ଯୋଉ ବୃଷ୍ଟିପାତ ଏଥିରୁ ଆମର ଫାଇଦା କଣ ଜାଣି ପାରୁଛ ନା ନାଇଁ? ଫାଇଦା ହଉଚି ଯେ
ଦେଖ ମୁଁ ଫା ଫାଇଦା କହୁଛି ମୁଁ କ ମୁଁ କୋହୁଛି ଶୁଣୁ ବେ। ପ୍ରଥମ ଫାଇଦା ଏହା କି ଏହା କି ଯେ ଆମର ଯୋଉ ବୃଷ୍ଟିପାତ ଦ୍ଵାରା ଆମର ଚାଷ ବାସ ହେଇପାରୁଚି ଆଉ ପା ଆମର ପରିବେଶ ଟିକେ ସୁ ତ ମାନେ ଟିକେ ରହୁଛି ଟିକେ ସବୁଜ ସୁନ୍ଦର ରହୁଛି ବର୍ଷା ଦ୍ୱାରା। ଯୋଉ ଗଛ ଆ ବହୁତ ସବୁଜ ସୁନ୍ଦର ରହୁଚି। ଫୁଲ ଗଛ ଅଛି ଯେତେ ସବୁ ଗଛ ଅଛି ପନିପରିବାଠୁ ନେଇକି ଏଇଠି ସେଠୁ ଯେତେ ସବୁ ଗଛ ଅଛି ସବୁ ଗଛ କଣ ହଉଚଛି ନା ବର୍ଷା ଦ୍ଵାରା ଅ କଣ କିରେ ବଢୁଚି ଆଉ ତା ପତର ସବୁ କଁଳୁଚି ତାପରେ ଯେତେ ସବୁ ଫୁଲ ଫଳ ଅଛି ସବୁ ହଉଚି ତାପରେ ଯାହା ଦ୍ଵାରା ଆମ ପରିବେଶ
ମୁଁ ଜାଣିନି କଣ କହୁଛି କିନ୍ତୁ ପୂଜା ପାଟିରୁ ଯା ଆସିଲା ସେଇଆ କହୁଛି ଆଉ।
ଓହୋ।
ଆଉ ଦ୍ୱତୀୟ ରେ ଜାଣିଚୁ ଅମର
ରଥ ଚାଲେ ଘୁଁ ମୁଁ ତ କାଇଁ ଶୁନି ରଥ କଡକଡ ହେଇ ଚାଲେ ରଥ ଚାଲେ ଘୁଁ କେମିତି?
କଁ ହେଲା?
ହୁଁ କଣ କହୁଚୁ କୁହ।
ମୁଁ କହିଲି ତୁ ଠିକ ସେ କହିପାରିଲୁ ନି କହିଲି ବର୍ଷା ଦିନେ ଆମର ଝାଡା ଯିବାରେ ବହୁତ ଅସୁବିଧା ହୋଇଥାଏ।
ଅସୁବିଧା ହଉ ଅସୁବିଧା କଣ ଆଉ।
ଆଉ ବର୍ଷା ଦିନିଆ ସବୁ ରାସ୍ତାଘାଟ କାଦୁଅରେ ପରିପୂର୍ଣ୍ଣ ହୋଇ ଲୋକମାନାନଙ୍କର ବହୁତ ଅସୁବିଧା ହୋଇଥାଏ ହୋଇଥାଏ।
ଆଜ୍ଞା।
ଆଉ ବହୁତୁ କିଛି ଲୋକ ଏଇ ଯଉ ଖାଲ କାଦୁଅରେ ପଡ଼ିବି ମୃତ୍ୟୁବରଣ କରନ୍ତି।
ନାଇଁ ଏମିତି କିଛି ଖବରତ ମୁଁ ଆଗୁରୁ କେବେ ଶୁଣିନି।
ଆ ଆ ଆମଡ଼େ ଏସବୁ ହୁଏ ଆମଡ଼େ ଏସବୁ ହୁଏରେ।
ଓହୋ।
ମୁଁ କବେ ଆଗୁରୁ ଶୁଣୁନଥିଲୁତ ଆଜି
ଏଇ ଯୋଉ ଆକାଶଟା ଆମର
ହେଟା ବାତ୍ରା ପିଲାଟାବେ ନାଇଁ ହେଟା ସିଏ ଆସୁନି ତା କାହା ଗୋଟେ ବାଇକ୍ ଫାଇକ୍ ଦେଇଚି ସେମାନେ ଆସୁନି।
ହଁ ଆରେ ଆକାସଟା ଆମ ଉପରେ ଏଟା ହୋଉନିକି। ବାଦଲ ଉପରେ ଦେଖେ।
ହଁ ହଁ ହଁ।
ଏଇରା କଣ କଖାଦ୍ୟ ଦଳ
ସବୁତ ଆମର ସବୁ ପାଗ ପ ପ ସବୁ ଅଛି ଆଉ ପାଗ ଫାଗ କଣ କିରେ? ବାୟ ବାୟୁ ମୌସୁମୀ ବାୟୁ ମୌସୁମୀ ସବୁ ଆମ ସାହି ଭିତରେ ରହୁଚନ୍ତି।
ହଁ। ଆବେ ଏଠାରେ ଗୋଟେ ଗାଈଟେତା ଛୁଆକୁ ଖୋଜି ଖୋଜି ପାଇଯାଇଚି ହେ ହେ। ଖୁସିରେ ଖବର ଆଉ ଚାଲନ୍ତୁ ଜଲ୍ଦି ମିଠା ବାଣ୍ଟିବା।
ହଁ କି। ଆପଣଙ୍କ ଆପଣଙ୍କ ଘରେତ କେବେ ଗାଈକି କିଛି ପାଳା ପୋଳି କରାହଉନି? ମୁଁ ଦେଖିନି କେବେ ଆଉ ମୁଁ ବର୍ଷ ସାରା ରହୁଚି ଆପଣ କଣ ପାଇଁ ପାଳୁନାହାନ୍ତି ଗାଈ ଫାଇ?
ଆରେ ଆମର ଗୋଟେ ଗାଈଟେ ଅଛି।
ହୁଁ ମୁଁ କାଇଁ ଦେଖିନିତ।
ତମ ଭଳିଆ ମଣିଷ ଦେଖିବା ତତେ ଅସମ୍ଭବ। କାହିଁକିନା ସିଏ ମାସକୁ ଥରେ ଆମ ଘରକୁ ଆସି ସେଇ ମୁହଁ ଦର୍ଶନ କରିକି ଚାଇ ଜାଏ।
ଓହୋ ଯାଇଥାଏ। ମୁଁ ଦେଖିଚି ଖାଲିତ କୁକୁ କୁକୁ କୁକୁଡ଼ା କଠି ଗୋଟେ କରିଦେଇଚତ ଘର ଭିତରେ। କୁକୁଡ଼ା ଫୁକୁଡ଼ା ପାଳୁଛ ଆଉ ଗାଈ ପାଳିବାର ନା ନାଇଁ
କହିଲେ ସେଇରା ଆଜିଆଙ୍କ ଅଛି।
ତମେ ଟିକେ ସେଇ ଆଉ ମାଂସ ପ୍ରିୟ ଥିଲକି ଆଉ ଆଗରୁ?
ଆଉ ଆପଣ ଯୋଉ ପଞ୍ଚାୟତ ଅଫିସ୍ ହେଯୋଉ ମିଳିଥାଏ ସବୁ ଚିଆଁ କୁକୁଡ଼ା ତାକୁ ଯୋଉ ହତ୍ୟା କରନ୍ତି।
ଆଉ ରହିଯା ଟିକେ ସେମାନେ ଆସନ୍ତୁ ଭାରି ଯିବା ସାଙ୍ଗ ହେଇକି ସମସ୍ତେ ଆଉ।
ହଉ ମୁଁତ ପେ ପଛକୁ ଟିକେ ଫେରି ଯାଉଚି ସେ ଯୋଉ ମୋତେ ମୁଁ ଔଷଧ ଖାଇ ଆସିବି ହୁଁ।
କିଏ ଗୋଟେ ଗାଈଟେ ମୋପା ପାଖରେ ରହି କମ୍ପନ କରୁଛି।
ହୁ ହୁ କମ୍ପନ ଥରୁଚିକିକି ଆଉ। ଓ ଶବ୍ଦ କ ଶବ୍ଦ କ କଣକିରେ ଉତ୍ପାଦନ ଉତ୍ପାଦନ କରି
ଉତ୍ପାଦନ କରୁଚି ଆଉ ଏସେ ବୁଣି ଦଉଚି ତାପରେ ଚାଷ ବାସ କରିକି ତଳି ମାରିକି କି ଧାନ କାଟିବ ଆଉ।
ଆମ ନିଜ ଭାଷାରେ ଆମେ ଟିକେ ଗପସପ ହେଇପାରୁନୁ ଆଉ।
ହୁଁ ମୁଁ ଏଇପାଳି ଲେଖିକି ଗୋଟେ ଜାଗାରେ ଆଣିକି କ ପଢିବି।
ହୁଁ।
ହଁ ରେ ମୁଇଁ ସେୟା କରିବି ଘରକୁ ଗଲେ। ପୁରା ରେଳ କରିବି।
ଆରେ ମୁଁ ଭାବୁଛି କଣ କହିଲୁ ଅ ଗୋଟେ ଗୋଟେ ମୋବାଇଲକୁ ଦୁରାଟରେ ରଖିବା ଆଉ ଗୋଟ ମୋବାଇଲ କୁ ଦୁରାଟରେ ରଖିବା ଦିଟା ଆକରେ କଲ୍ କରିଦବା ତାପରେ ହେଇଠୁ ଗୋଟେ ବହି ପଢିଆ ଏପଟେ ହେଠୁ ଟିକେ ଧାଇଁ ପଳେଇଲା ହେପଟେ ହେ ପଟେ ପଢି ଦବା ଆ କାଲି ଶୋଇଲା ବେଳକୁ ଗୋଟେ ରାତିରେ ଆଡିଆଟା ଆସିଲା ତ ମୁଁ ସେଇଟା କହୁଥିଲି ଆଉ।
ଏଇଟା ମୁଁ କେବେଠୁ ଭାବିକି କରିବି ବୋଲି ଭାବୁଥିଲି ମୁଁ କହୁଥିଲି ଦିଟା ମୋବାଇଲରେ ଗୋଟେ ଯୋଉ କଥା ହେଇକି ନିଜେ କ ଥା ହେଇ ପଡ଼ିବ
ତୋତେ ଏକା ଏକା ଭଲସେ ଜଣା ପଡିଯିବ ଟିକେ ଏ ଯୋଉ ବଦଳେଇଦ ଆଉ।
ଟିକେ ଡିପ କରିଦବୁ ଆଉ ଗୋଟେ ଜାଗାରେ ଟିକେ କଅଁଳେଇକି ଦବୁ।
ଓ ହଜ ଏମତି କରିଦବୁ ଆଉ। ଆଜ
ଦେଖେ ଆମ ଗାଁ ପାହାଡା ଆଡୁ ବର୍ଷା ହେଲାଣି ମ ଜୋର୍ ରେ ଚାଲ ଜଲଦି।
ହଁ ବେ ଆ ହଁ ରେ ହେପଟୁ। ଆମେ ଆଗ ଆଡୁ ଅନଉଚୁ ଯେ ଆଗ ଆଡୁ ପର୍ଷା ପ କାଳେ ବର୍ଷା ଆମକୁ ମାଡି ବସିବେ ଏପଟେ ଦେଖିଲାବେଳକୁ ପଛ ଆଡୁ ବର୍ଷା ମାଡ଼ିବା ପାଇଁ ଆସ
ଆ ମଝିରେ ଗୋଳେଇ ହୋଇଯାଇଛନ୍ତି
ନହଲେ ଅ ଅ ଫସିଯିବ ଅଭିମନ୍ୟୁ ଚକିବିହ ଚକ୍ରବ୍ୟୁହରେ।
ବଜ୍ରପାତ ମାରିବାର ସମ୍ଭାବନା ବି ଅଛି ତେଣୁକରି ସତର୍କ ଟିକେ।
ହଁ କି? ତାକୁ ଦେଖି ଚାହିଁକି ବାମ ପାର୍ଶ୍ୱକୁ ପଛ ପଛକୁ ଆଗେ ଅନା ଡାହାଣ ପାର୍ଶ୍ୱ କୁ ଟିକେ ଅନେଇ ଦେ ତାପରେ ଦେ ଦେଖିକି ଯା ନ ହେଲେ ଗାଡି ଗାଡି ଆସିବ ଚାପ ଚପିଦେଇକି ପଳେଇବ।
ଆରେ ଏଇ ବ୍ୟକ୍ତି ଜଣକ ଡାକୁଛି
କଣ ଡାକୁଚି? ମତେ ଲାଗୁଚି ବସ୍ ସେଠି ବସିବା ପାଇଁ ମତେ ଲାଗୁଛି ଡାକୁଚି ବୋଧେ ଆଉ ମୁଁ ଟିକେ ଦୂର ଆଟକୁ ଚାଲି ଚାଲି ପଳଉଚି ଆଉ।
ହଁ ଯେ ଇ ପାଖରେ ବ ବେଶୀ ଦୂର ଯାଆନି ଏଇଠି ଟିକେ ଟିକେ ହେଇ କଥା ହେଇ ପଡ଼ିଆ।
ହୁଁ ଏଇ ପାଖରେ ପାଖରେ ବସିବା ପରା, ହଁ ଏଇଠି ବସଚି ପରା।
ହେଇଟି ବଉଚୁ ହେଇଟି ବ।
ଏଇଠେ ବସୁଚି ପରା ଏଇଠେ। ଦେଖୁଚି ଏଠି ଯଦି ମଳମୂତ୍ର ଯଦି ପଡିଥିବ ଆଗରେ ଅସୁବିଧା ହେଇଯିବନି? ହଉ ମୋ କଥା ତ ମୁଁ ତୋତେ ଶୁଭନି ତ ହିଆଡେ?
ନାଇଁ ନାଇଁ।
ହ
ହୁଁ। କେତେ କେତେ ବର୍ଷ ଭିତରେ ଏଇ ଯୋଉ ଉଁ ଗଛଟା ସବୁ ଭଲସେ ବଢ଼ି ଯିବ କହିଲୁ? ଆଉ ଛାଇ ଫାଇ ଯେମିତି ଦବ ଭଲସେ।
ଏଇ ଗଛରା ହେଲା ବେଳେ ଆଉ ବର୍ଷେ ଗଲେ ଭାରି ବର୍ଷେ ପାଖାପାଖି ଗଛଟା ପୁରା ବଡ ବଡ ହେଇକି ଛାଇ ଦବ।
ଆମେ ଯାଇଥିଲୁ ହେଇଦିନ ଭୁବନ ଆଡେ ଯାଇଥିଲୁ ମ ଆମେ। ସେମାନେ ତା ବାହାଘର ଦିନ ତାପରେ ହେପଟେ ଆଇ ଥିଲୁ ଯେ ବୁଲା ବୁଲାଣି ବକାଣି ସବୁ ଦେଇ ଦେଇକା ଗଲୁ ଯେ ଏଇ ବାଟରେ ଯୋଉ ଆଗ ଆଗ ଆଡେ ଯୋଉ ଅଛି ମାନେ ବ୍ରିଜ ହେରାକ ସେପଟ ଯୋଉ ରାସ୍ତାକଡ ମାନଙ୍କରେ ଗଛରା ଅଛି ଏ ପୁର ବଢିବଢ଼ିଆଇଛି ବଢିଆ ପୁରା ସବୁଜ ସୁନ୍ଦର ଦେଖା ଯାଉଛି ବର୍ଷାଦିନିଆ। ଆଉ ଠୁ ଆହୁରି ବଡ ବଡ ଗଛ ହେଇଯାଇଛି ଇଆଠୁ ଡବଲ ଡବଲ ଟାଇପର ହେଇଯାଇଛି।
ହଁ ମୁଁ ବି ସିଆଡେ ଯାଇଥିଲି ଆଗଆଡେ ଭାଇ ସହିତ ଯେ ଯାଇଥିଲୁ। ସେ ଇଆଡେ ତାଙ୍କ କମ୍ପାନୀ କି ଯାଇଥିଲୁ ଥରେ।
ହୁଁ।
ସିଆଡେ ରାସ୍ତାରେ ସବୁ ବହୁତ ବଢିଆ ହେଇଛି।
ହୁ ଗଛପତ୍ର ସବୁ ବଢି ବଢ଼ି ଆଇଛି ଭଲ ଦେଖାଯାଉଥିବ କ୍ଲିନ ଦେଖାଯାଉଛି ଆଉ
ପାହାଡିଆ ଅଞ୍ଚଳ ପାହାଡରେ ପାହାଡ ଉପରେ ଅନା ଘର କରିଛନ୍ତି ସବୁ
ହୁଁ।
ପାହାଡ ଉପରେ ଘର କରିଛନ୍ତି ଆଉ ଗଛ ସାଇଟରେ ଗଛ ହେରିକା ଲାଗିଛି ପୁରା ଲାଗି ଲାଗି ହେଇକି ଉଠିଯେ ପୁରା ଛାଇ ଦଉଛି ଆଉ ଖରା ହବାର ଚାନ୍ସ ନାହିଁ।
ଓହୋ।
କଣ?
ଆଉ କହ ଆଉ କଣ କହ?
କହିଲି ଆମର ଟିକେ ଲୋକ ଅଭାବ ହଉଛନ୍ତି କାଲି ଟିକେ ଯିବା ବିଲ ଆଡେ
ଓହୋ।
ଜଙ୍ଗଲକୁ ଯିବା ଟିକେ କାଠ ଆଣିଆ।
କଣ ଆଣିବୁ ମୋ ପାଇଁ
ମେଢା।
ମେଢା କଣ କରିବୁ?
କଣ?
କଣ କରିବୁ ମେଢ଼ା?
ଏ ବାଡ଼ ଦେବା ପାଇଁ ଆହୁରି ଅଛି ଦରକାର। କହିଲି ଆପଣଙ୍କର ଯୋଉ ଶଗଡ଼ ଗାଡିଟି ଅଛି ଆପଣଙ୍କ ଘରେ ସେଇଟାକୁ ଆଣିକି କି ଯିବା ଜଙ୍ଗଲକୁ ଏ ନୂଆ ବନ୍ଧ ଆଡ଼େ
ଆପଣ ତାକୁ ବ୍ୟବହାର କରିବା ଚାହୁଁଛନ୍ତି କି? ଦିଆ ହବନି କଦାପି କଦାପି ନୁହେଁ କଦାପି ଆପଣଙ୍କୁ ସେ ଜିନିଷଟି ଦିଆ ହବନି ଦୟାକରି ସେ ସେ ସେଥିରେ ଆଖି ପକାନ୍ତୁ ନାହିଁ ଚକ୍ଷୁ ଚକ୍ଷୁ ଦୟାକରି ସେଥିରେ ଚକ୍ଷୁ ପକାନ୍ତୁ ନାହିଁ।
ଯିବା ଏଠୁ ଦେଖିକି ଭଲ ଭଲ କାଠ କଙ୍ଗଡା ଭେରୁ
ହଉ ଦଶମିନିଟ୍ ହେଇଗଲା ମୁଁ କାଟିଦଉଛି।
ହଁ।